ହ୍ୟାଲୋ।
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଥିଲେ?
ଏଇ ବାହାରେ ବସିଛି ଏ ସାଙ୍ଗ ସାଥି ଟିକେ କଥା ହଉଥିଲି ତ।
ଆଚ୍ଛା ଗରମ ଲାଗୁନି ବାହାରେ?
ବାହାରେ ଗରମ ହଉଛି ତଥାପି ଠିଆ ହେଇଛି ଖରା ଟିକେ ଖାଉଛି। ମିନ ଡି କାଳେ ମିଳିବ ବୋଲି।
ନାଇଁ ସେଇଟା ତ ଖାଇବା ଦରକାର ନିହାତି କମ୍ପଲସରୀ ନହେଲେ ଦେହ
କିନ୍ତୁ ଏଇ ଏଇ ଖରା ଟା ଭଲ ନୁହଁ।
ହଁ ମାନେ ଏବେ ସକାଳ କୁହନ୍ତୁ?
ଏବେ ଖରା ହେଇଗଲାଣି ନା ଜୋରରେ ଭୀଷଣ ଗରମ ହଉଛି ତ ଏଇ ଖରା ଟା ଖାଇବା କଥା ନୁହଁ ତଥାପି ମୁଁ ଖାଉଛି ଟିକେ ଟିକେ ଆଉ।
ଆପଣ ମର୍ଣ୍ଣିିଂରେ ଉଠିକି ଖାଇଲେ ଆହୁରି ଭଲ।
ମର୍ଣ୍ଣିଂରେ ଉଠିଲେ ବି ମୁଁ ମାନେ ବାହାରକୁ ଆସିପାରିବିନି।
ଆଚ୍ଛା।
ଡାଇରେକ୍ଟ ଫ୍ରେଶ ହେଇ କି ଏଇଠୁ ବାହାରିଲୁ
ହଁ ହଁ ମର୍ନିଙ୍ଗ ଖରାଟା ଭଲ ଆକଚୁଲି ଆପଣ ଛାତ ଉପରକୁ ଯାଇପାରିବେ।
ଛାତ ଉପରକୁ ଯାଇପାରିବି ଯେ କିନ୍ତୁ ଏବେ ଏକ୍ଜାମ ଚାଲିଛି ତ ତ ଉଠୁ ଉଠୁ ଏକ୍ଜାମ ଟାଇମ ରେ ହିଁ ମୁଁ ଟିକେ ଜଲ୍ଦି ଉଠେ ନହେଲେ ମୁଁ ଉଠେନି ସାତଟା ହେଲେ ହିଁ ଉଠିବି କାରଣ କମ୍ପ୍ୟୁଟର କ୍ଲାସ ସେ ଖରା ଟା ଜୋରେ କାଟୁଛି ଟାଣ ଅଛି।
ଆଜ୍ଞା ଆଜ୍ଞା ଆକ୍ଚୁଆଲି ଏବେ ଯୋଉ ଖରା ହେଲାଣି ନଅଟା ଦଶଟା ରୁ ବି ବହୁତ ଜୋର ଖରା ହଉଛି ମାନେ ବାହାରକୁ ବି ବାହାରି ହଉନି। ଆଉ ଘର ଭିତରେ ବି ଏତେ ଗରମ
ହୁଁ ଘର ଭିତରେ ତ ବହୁତ ଗରମ। ଆମର ଯେହେତୁ ବିଡିଓରୁ ଆମ ଘରକୁ ବହୁତ ଗରମ ମାନେ ଛା ଛାତ ଉପରକୁ ଘର ନାହିଁ ଯେହେତୁ ମ ଖାଲି ଖରାଟା ଆସିକି ଆମ ରୁମ ପଟୁ ପଢୁଛି। ତ ବହୁତ ଗରମ ହଉଛି!
ହଁ ମୋର ଆକଚୁଆଲି ସେମ ପ୍ରୋବେଲମ ଘର ମୋର ଉପରେ ଘର ନାହିଁ। ଉପର ଘରେ ଆମେ ରହୁଛୁ। ତ ସେଇଥିପାଇଁ ବି ପ୍ରବଳ ଗରମ ହଉଛି ମାନେ ଏବେ ଆକ୍ଚୁଆଲି ଗରମ ହିଁ ରହିବ କାରଣ ଠାକୁର ଯେହେତୁ ଅଣସର ଘରକୁ ଯିବେ।
ହୁଁ।
ତ ଗୋଳୁ ଗୋଳି ଟା ଏବେ ରହିବ।
ହୁଁ ଯାଇକି ଯୋଉ ରଥଯାତ୍ରା ପରେ ବାହୁଡା ଆଡିକି ବର୍ଷା ଟିକେ ଟିକେ ହବ।
ହଁ ସେତେବେଳକୁ ବର୍ଷା ହେଲା ପରେ ଗୁଳୁ ଗୋଳିରେ ହଉଛି ଏବେ ଏ ଖରା ସେଇଟା ଟିକେ କମିଯିବ।
ହୁଁ ମତେ ଏଇ ବର୍ଷା ଦିନ ଟା ହିଁ ଭଲ ଲାଗେ।
ମତେ ତ ଶୀତଦିନ ଭଲ ଲାଗେ।
ମତେ ବର୍ଷା ଭଲ ଲାଗେ କାରଣ ମୁଁ ବର୍ଷା ମାନେ ରଥଯାତ୍ରା ଟାଇମରେ ଜନ୍ମ ହେଇଥିଲା ତ ସେଇଥି ପାଇଁ ମତେ ରଥଯାତ୍ରା ଟାଇମଟା ହି ଭଲ ଲାଗେ ଟିକେଏ ପ୍ରବଳ।
ହୁଆ। ନାଇଁ ମୋର ବି ଏଇ ମନ୍ଥ ରେ ଜନ୍ମ କିନ୍ତୁ ମତେ ଶୀତଟା ଆକ୍ଚୁଆଲି ଭଲ ଲାଗେ କାରଣ ବର୍ଷା ହେଲେ ତମେ କୁଆଡେ ବା ବାହାରକୁ ବାହାରି ପାରିବନି। ମାନେ ରାସ୍ତା ସାରା ପୁରା କାଦୁଅ କାଦୁଅ ହେଇଯିବ।
ସେଇଟା ଗୋଟେ ପ୍ରୋବ୍ଲେମ କିନ୍ତୁ ବର୍ଷ ହେଲେ ଯେଉଁ ବର୍ଷଟାକୁ ଏଞ୍ଜୟ କରିବା ସେଇଟା ତ କିଏ ମନା କରିପାରିବନି ନା?
ହଁ? ନର୍ମାଲ ତ ନାଇଁ ବର୍ଷାରେ ଓଧା ହେବାକୁ ବଢିଆ ଲାଗେ। ମାନେ ଆଗରୁ ଯେତେବେଳେ ମୋ କଲେଜ ଟାଇମରେ ମୋ ଘରେ ମୋତେ ରେନିକୋର୍ଟ ଫେଣିକୋର୍ଟ ଦେଲେବି ମୁଁ ତାକୁ ନେଇଯିବି କିନ୍ତୁ ପିନ୍ଧେନି। ବର୍ଷାରେ ଓଦା ହେଇଯାଏ।
ମୁଁ ବି ତା ସେଇ ଭଳିଆ କରେ।
ହୁଁ ବର୍ଷାରେ ଓଦା ହବାରେ ଯୋଉ ମ ଯୋଉମାନେ ଜାଣିଛନ୍ତି ସେମାନେ କେବେ ବି କହିବେନି ଯେ ରେନିକୋଟ ପିନ୍ଧିବାକୁ।
ଆପଣଙ୍କର ପ୍ୟାଣ୍ ସେଟ ପ୍ୟାଣ୍ଟ ସେଟ ଆପଣଙ୍କର କେଉଁଠି ଥିଲା?
ମୋର ଟେନ୍ଥ ହଉଛି ଚନ୍ଦ୍ରଶେଖରପୁର ବିଡି
ଆଉ ପ୍ଲସ୍ ଟୁ?
ପ୍ଲସ ଟୁ ମୋର ବିଜୁ ପଟ୍ଟନାୟକ।
ଆଉ ଆପଣଙ୍କ କଣ? ମାନେ ଆର୍ଟ୍ସ ସାଇନ୍ସ କମର୍ସ
କମର୍ସ କମର୍ସ।
ଆଛା କମର୍ସ ଷ୍ଟୁଡେଣ୍ଟ ମେଟ୍ ମୋ ମୋର ସାଇନ୍ସ ଥିଲା।
ଆଚ୍ଛା।
ବି ଏଇ ହଁ ଏ ବବ ସାଇନ୍ସ
କଣ ପ୍ଲସ ଟୁ ନା ବିଟେକ?
ନ ପ୍ଲସ ଥ୍ରୀ।
ପ୍ଲଥ୍ରୀ କରୁଛନ୍ତି। ତାପରେ କଣ କରିବି?
ତାପରେ ଆମର କମପିଟେଟିଭ୍ ପାଇଁ ପ୍ରୀପେର୍ ହେବି। ଏ ବହୁ ବହୁତ ପୋଷ୍ଟ ବାହାରିଲାନି ନା ତ ଟ୍ରାଏ କରିବା ଦେଖିବା କଣ ହଉଚି।
କମ୍ପୀଟେଟିଭ୍ ସେମତି କିଛି ନା ଯୋଉ ମାନେ ଯାହାବି ଆସିଲେ ଚଳିବ।
କମ୍ପିଟେଟିଭ ରେ ବ୍ୟାଙ୍କିଙ୍ଗ ଲାଇନ୍ ରେ ଅଧିକା ଇଛା ଅଛି ଛୋଠ ବେଳେ ଗୋଟେ ଡ୍ରିମ୍ ଥିଲା ବ୍ୟାଙ୍କିଙ୍ଗ ଲାଇନ୍ ରେ
ବ୍ୟାଙ୍କ ପିଓ।
ଆଜ୍ଞା।
ଓହୋ କମ୍ପିଟେତିଭ ପାଇଁ ପ୍ରିପାରେସନ ହଉଛନ୍ତି।
ନାଁ ଏବେ ହେଇନି ଏବେ ଯେହେତୁ ଆମର ପ୍ଲସ୍ ଥ୍ରୀ ଟା ଚାରି ବର୍ଷ କରିଦେଇଛି। ତ ଚାରି ବର୍ଷ ପରେ ଏବେ ପୁରା ପର୍ ପେପରକୁ ସେଭେଣ୍ଟି ଫାଇଭ୍ ଆଟନାନ୍ସ ଦରକାର ଯାହାବଲେ କଲେଜ ଯିବାକୁ ପଡ଼ିବ।
ହଁ।
ତ କଲେଜ ଗଲାକୁଥ ନା ପଢ଼ିବା ପାଇଁ ବି ଟାଇମ୍ ହେବ ପଢ଼ିବା ପାଇଁ ଟୋଟାଲ୍ ଟାଇମ୍ ହେବନି। ସେ ଟା ଏବେ ଚାଲିଛି ସେକେଣ୍ଡ ସେମ୍ ସେକେଣ୍ଡ ସେମ୍ ସରିଲା ପରେ ଯୋଉ ସେକେଣ୍ଡ ଇୟର ହବ ଥାର୍ଡ ଇୟର ସେକେଣ୍ଡ ହବ ଆଉ।
ଆଛା।
ହଁ ଏବେ ତ ଆର ବର୍ଷ ଜଏନ୍ ହେଇଛି।
ହଁ ନାଇଁ ଦିଟା ଗୋଡରେ ବି ମାନେ ଦିଟା ଡଙ୍ଗାରେ ବି ଗୋଡ ଧୋଇଁଲେ ହଇରାଣ ହେଇଜିବା କଥା।
ସେଥିପାଇଁ ମୁଁ ଯାହା ଗଲି ମୁଁ ଯଦି ହବ ଯଦି ମୁଁ ତ ପିଜି ଫିଜି ମୋର କରିବାର ନାହିଁ। ଯଦି ପିଜି କରିବି ତାହେଲେ ପ୍ଲସ୍ ଥ୍ରୀ ଚାରି ବର୍ଷ ଦରକାର ମୁଁ କିତୁ ପିଜି କରିବିନି ପ୍ରସ୍ ତିନି ବର୍ଷ କଦଲେ ବି ଚଳିବ। ପ୍ଲସ ଥ୍ରି ମୁଁ ତିନି ବର୍ଷ କରିବି ହଁ।
ଆଛା ନାଇଁ ଭଲ।
ଦେଖାଯାଉ କଣ ହଉଛି ଭଗବାନଙ୍କ ଇଚ୍ଛା ଆଉ।
ହଁ ନାଇଁ ଭଗବାନଙ୍କର ଇଛା ତାପରେ ଆମର ହଉଛି ମାନେ କଣ କର୍ମ ବି ଆମକୁ କରିବାକୁ ପଡିବ ତାପରେ ଯାଇକି ଭଗବାନ ଫଳ ଦେବେ। କର୍ମକୁ ନେଇକିଁ ଫଳ।
ହୁଁ।
ରଥଯାତ୍ରା ପୁରୀ ଯାନ୍ତି ନା ନାହିଁ?
କାହିଁକି ପଚାରିକି ଦୁଃଖିତ କରୁଛନ୍ତି। ଦଶ ବର୍ଷ ଲଣି ମୁଁ ପୁରୀ ଯାଇନି।
ମାନେ ରଥଯାତ୍ରାରେ ନା ଏମିତି ନର
ଟୋଟାଲ ନର୍ମଲ ମୁଁ ଯାାଇନ ଟୋଟାଲ ଦଶ ବର୍ଷ ଲଣି। ଏମିତି କଣ କୁହ ମୁଲା ଆ ଯାଇଥିଲି ସେ ଆଈ ମୋ ମାନସିକ ରଖିଥିଲା ନେଇକି ଖାଲି ବାଇଶ ବାଜରେ ଗଢେଇକି ଆସିଥିଲି ସେଇଟା ଲାଷ୍ଟ ମୋର ଯିବାର ଥିଲା ତାପରେ ମୁଁ କେବେ ଯାଇନି।
ମାନେ ଘରେ ବି ଯାଆନ୍ତିନି କି?
ନା ଘରେ କି ଯାଇ ପାରୁନ୍ତିନି ଆଉ କାହିଁକନା ବାବାଙ୍କ ଟିକେ ସମୟ ହୁଏନି ନା।
ମାନେ ବିଜନେସ ନା କଣ?
ହଁ।
ଆଛା।
ଏବେ ଯେହେତୁ ପ୍ଲସ୍ ଟୁ ହେଲାଣି ପ୍ଲସ ଥ୍ରୀ ହେଲାଣି ସେଥି ସାଙ୍ଗସଥି ପ୍ଲାନିଙ୍ଗ କରୁଛୁ ଯିବୁ ବୋଲି ତଥାପି ଦିଇଥର ମାନେ ପ୍ଲାନିଂ କରୁଛୁ କ୍ୟାନସଲ ହଉଛି।
ଆଛା।
ଦେଖ ଭାଇ ଅଛି ମାନେ ବଡ ପୁଅ ସିଏ ହ ସିଏ ଟୋଟାଲି ଏଠି ରୁହେନି ସିଏ ହଷ୍ଟେଲ ଆଉ ସିଏ ଗଲେ ବି ତା ସାଙ୍ଗମାନଙ୍କ ସହିତ ଯିବ ଥୋଡ଼ିନା ଭାଇର ସାଙ୍ଗମାନଙ୍କ ସହିତ ଆମେ ଯିବୁ। କଂଫର୍ତବ୍ଲେ ହେଇକି ଯାଇପାରିବୁନି ନା? ତ ଭାଇ ତାଙ୍କ ସାଙ୍ଗମାନଙ୍କ ପଳାଏ ତ ଆମେ ରହିଯାଉ ଆଉ। ହଁ ଦେଖିବା କଣ ହଉଛି ଏଥର ତ ଯିବାର ପ୍ଲାନିଂ ଅଛି। ଯାହା ବିି ହଉ ମୁଁ ଯିବି ଏଥର।
ରଥଯାତ୍ରାରେ?
ରଥଯାତ୍ରା ନା ତାପରେ ରଥଯାତ୍ରା ଟାଇମ୍ କୁ ତ ଗହଳିରେ ଟୋଟାଲି ଘରେ ଆଲାଉ କରିବେନି ଯା ବୋଲି।
ହଁ ନାଇଁ ଗହଳିରେ ବହୁତ ଗହଳି ରହେ ଠେଲା ଫେଲା ବହୁତ।
ଦଳା ଚକଟାରେ ଅଧା ଲୋକ ହେଇଯିବେ ନା ତ ସେଥିପାଇଁ ଘରେ ସେଇଟାଇମକୁ ମନା କରନ୍ତି। ତାପରେ ନର୍ମାଲ ଟାଇମ ଯା ବୁଲିକି ଆସିବ ଆଉ। ହୁଁ ଏବେ ତଥାପି ତ ପୁରୀରେ ଗହଳି ଅଛି। ଏବେ ଯୋଉ ସବୁ ଯୋଉ ଭି ଆଇ ପି ପାସ୍ ଯୋଗୁ ଏବେ ସବୁ ଚାଲିଛି ସେଆଡେ।
ଏବେ ବହୁତ ପଲିଟିକ୍ସ ହେଇଗଲାଣି।
ହଁ ଆପଣ ସେ କଥା କୁହନ୍ତୁନି ଛାଡନ୍ତୁ।
ହଁ।
କୁହନ୍ତୁ
ଏଗୁଡାକ ସବୁ ମୁଁ ଯାଏ ସବୁବେଳେ ମାନେ ସବୁ ବର୍ଷ ମାନେ ମୁଁ ଯେବେ ଭୁବନେଶ୍ଵରରେ ଥିବି ତ ସେଇ ଟାଇମ ରେ ମୁଁ ଯାଏ।
ଆପଣ ଜାନ୍ତି?
ହଁ ରଥଯାତ୍ରା ହଉ ନହେଲେ ବାହୁଡା ହଉ ଯାହାହେଲେ ବି ଯାଇକି ଆସିବି
ଆପଣ ବା ପୁଅ ପିଲା ଆପଣ ପଳେଇବେ ସବୁବେଳେ ଆମେ ଝିଅ ପିଲା କୁଆଡ଼େ ଯାଇପାରିବୁନୁ।
ନାଇଁ ଆକଚୁଆଲି ମତେ ବି ଫାଷ୍ଟ ଫାଷ୍ଟ ଘରେ ମନା କରୁଥିଲେ। କିନ୍ତୁ ପୁଅ ପିଲାଙ୍କର ସେତିକି ତ ହକ ଅଛି ଯେ ଜବରଦସ୍ତି ବାହାରିକି ପଳେଇ ପାରିବ।
ହଁ।
ମୋର ତ ଲାଷ୍ଟ ଟାଇମ ମୁଁ ହଇରାନବି ହେଇଯାଇଥିଲି।
ଘର କଥା ନ ଶୁଣିଲେ ହଁ
ଲାଷ୍ଟ ଟାଇମ ତ ମୁଁ ହଇରାଣ ବି ହେଇଯାଇଥିଲି। ମାନେ ମୁଁ ଆକଚୁଆଲି ଟ୍ରେନ ଫ୍ରେନ୍ ରେ ନର୍ମାଲରେ ମୁଁ ଜାଣିପାରିନି ଯେ କୋଉ ଟ୍ରେନ କୁଆଡେ କଣ? ତ ମୋ ଘର ପାଖରେ ଅଛି ସୁନ୍ଦରପଦା ର ଯୋଉ ରେଲୱେ ଷ୍ଟେସନ ଟା ଅଛି ଲିଙ୍ଗରାଜ ହଁ ମୁଁ ସେଇଠୁ ଚଲ ଉଠିଲି ପୁର ଯିବା ପାଇଁ ତ ସେଇଟା ମତେ ଖୋର୍ଦ୍ଧାରେ ପୁରୀ ପାଇଁ ଚେଞ୍ଜ କରିବାର ଥିଲା। ମୁଁ ଜାଣିନି ଡାଇରେକ୍ଟ ଯେତେବେଳେ ବ୍ରହ୍ମପୁର ଲାଗି ଗଲା ସେତେବେଳକୁ ମୁଁ ଜାଣିଲି ଯେ ଏଇଟା ମାନେ ପୁରୀ ଯାଉନି ବୋଲି ତାପରେ ସେଠି ଲୋକମାନେ ଥିଲେ ସେମାନଙ୍କୁ ପଚାରି ସେମାନେ କହିଲେ ଯେ ହଁ ଏଇଟା ପୁରୀ ଯାଉନି ଆପଣ ଏଇଠି ଓହ୍ଲେଇ ପଡନ୍ତୁ। ସେଇଟା ବି କୋଉ ଜାଗା ଟା ମୁଁ ଭୁଲିଗଲି ମାନେ ସେଇଟା ସବୁଠାରୁ ଛୋଟ ଷ୍ଟେସନ ଟା। ମୁଁ ସେଇଠି ଓହ୍ଲେଇ ପଡ଼ିଲି ତ ଦିନ ଦି ପହରେ ବି ମତେ ଡର ମାଡିଲା ସେପଡେ ମାନେ ପୁରା ଏତେ ଅନ୍ଦାର ଅନ୍ଧାର ହେଇକିଥିଲା ସେ ଜାଗା ଅନ୍ଧାର ମାନେ ସୁନସାନ ସେଠୁ ପୁଣି ଚାଲି ଚାଲି ଚାଲି ତାଙ୍କର ଯୋଉ ଫାଟକ ପଡେ ଯୋଉଠି ସେ ପର୍ଯ୍ୟନ୍ତ ଗଲେ ତ ସେମାନଙ୍କୁ ପଚାରୁ ସେମାନେ କହିଲେ ଯେ ଏଇ ଟୁ ସେଭେନ କିଲୋ ମି ଗୋଟେ ହେଲା ଏଇଟ କିଲୋମିଟର ଆପଣଙ୍କୁ ଏନ ଏଚ୍ ପଡିବ। ବାକି ଏଇଟା ଆଉ ସବୁଠାରୁ ଛୋଟ ଷ୍ଟେସନ ଏଇଠି ଟ୍ରେନ ରହେନି। ଆଉ ଏଠି ନେକ୍ସଟ୍ ଟ୍ରେନ ଯେତେବେଳେ ଆସିବ ସାଢେ ଦିଟାରେ ଆସିବ। ସେତବେଳକୁ ବର୍ଷା ଜୋରେ ହଉଥାଏ। ତ ସେତବେଳକୁ ଗୋଟେ କଲେଜ ପିଲା ଦେଖା ହେଇଥିଲା ତା କୁ ବୋହୁତ ରିକୁଏଷ୍ଟ କରିକି ସିଏ ହି ମତେ ନେଇକି ଟ୍ରେ ଛାଡିଥିଲା ଗୋଟେ ଆଉ ଗୋଟେ ଷ୍ଟେସନରେ ମାନେ ବସ ଟପ୍ ରେ। ସେଇଠୁ ମୁଁ ବସରେ ବସିକି ପୁରୀ ଯାଇଥିଲି। ସେତବେଳକୁ ମାନେ ମୋ ଆଖିରୁ ଲୁହ ବି ଖସି ଯାଇଥିଲା।
ଆଚ୍ଛା।
ହୁଁ।
ମୁଁ ସେଇ ଛୋଟବେଳେ ଦୁଇଥର ହିଁ ଯାଇଛି। କୋଉ ଦି ବର୍ଷ ହଁ କୋଉ କୋଉ ସେଇଠି ଅଛି। ମୁଁ ଖାଲି ପାଞ୍ଚ ଛଅ ବର୍ଷର ଥିଲି ମୁଁ ଯାଇଥିଲି। ମୋର ବି ମନେ ନାହିଁ ଜଗ ତୋ ଘର ପାଖରେ ଜଗନ୍ନାଥ ଆଶ୍ରମ ଅଛି। ସେଇଠୁ ତ ଆମେ ଦେଖି ଦୋଉଚୁ ଜାଗାକୁ ଆଉ କଣ ଯିବା ଦରକାର ପୁରୀ।
ହଁ ଯୋଉ ପର୍ଯ୍ୟନ୍ତ ଜାଗା ନ ଡାକିଛି ଆପଣ ସେ ପର୍ଯ୍ୟନ୍ତ ଯାଇ ବିି ପାରିବେନି, ଆପଣ ଯେତେ ଯେତେ ଚେଷ୍ଟା କଲେ ବି ଆପଣ ଯେମିତି କହୁଥିଲେ ଦଇଥର ପ୍ଲାନ୍ କ୍ୟାନସେଲ୍ ହେଇସାରିଲାଣି। ତ ସେଟା ଜଗନ୍ନାଥଙ୍କ ଡକରାଟା ଆସିିନି। ହୋଉ ଆଜ୍ଞା ଟାଇମ୍ ତ ହେଇଗଲାଣି। ରଖୁଚି ଆଜ୍ଞା ହଁ ଆଜ୍ଞା।